ହାଲୋ।
ହାଲୋ।
ବସିଚି।
ଓ ହ।
ତମେ ପୁରୀ ଯାଇଥିଲ ତମର କେତେ କଣ ଖର୍ଚ୍ଚ- ଖର୍ଚ୍ଚ ହେଲା?
ହଁ ଆମେ ଯାଇଥିଲୁ ପୁରୀ ଆ ମୋର ପାଖାପାଖି ପାଞ୍ଚ ହଜାର ଟଙ୍କା ଭଳିଆ ଖର୍ଚ୍ଚ ହେଇଚି। ଦେଖନ୍ତୁ ପ୍ରଥମେ ଆପଣ ଯଦି ଯାଉଛନ୍ତି ଆପଣ ଯିବେ କେମିତି?
ଆମେ ଟ୍ରେନରେ ଯିବାକୁ ପ୍ଲାନିଂ କରିଚୁ।
ଆଉ ଯଦି ଆପଣ ଟ୍ରେନରେ ଯାଉଛନ୍ତି ଅଁ ତେବେ ଆପଣଙ୍କୁ ପ୍ରଥମେ ଆପଣ ଯୋଉଠି ରୋହୁଉଛନ୍ତି ସେଠୁ ଆପଣ ଷ୍ଟେସନକୁୁ ଯିବାକୁ ପଡ଼ିବ। ତାପରେ ଷ୍ଟେସନ୍ ରୁ ଗୋଟେ ଆପଣଙ୍କୁ ଟିକେଟେ କାଟିବାକୁ ପଡ଼ିବ ପୁରୀ ଯିବା ପାଇଁ ଆପଣଙ୍କ ଟିକେଟ୍ ଟା କାଟି ସାରିଲା ପରେ ତାପରେ ଆପଣ ଯାଇକି ପୁରୀ ଷ୍ଟେସନ୍ ଓଲେଇ ସାରିକି ଆପଣ ପୁରୀ ମନ୍ଦିର ପାଖକୁ ପଳେଇବି ସିଧା ସିମ୍ପଲ୍ ଆଉ ଠାକୁର ଦର୍ଶନ କରିବାର ପ୍ରଣାଳୀ ଏଇଟା ବହୁତ୍ କଷ୍ଟ ବହୁତ୍ ଇଜିବି କହିଲେ ଚଳେ। ଆପଣ ସେ ବ୍ୟାରିଗେଟ୍ ମଝିରେ ଲାଇନିରେ ଯିବେ ମଝି ତାପରେ ଏ ମନ୍ଦିର ଉପରକୁ ଚଢ଼ିବେ ପୁଣି ମନ୍ଦିର ଉପରେ ପଟେ ଚଢିସାରିଲା ପରେ ଠାକୁରଙ୍କୁ ଦର୍ଶନ କରିବେ ତାପରେ ବାହାରକୁ ବାହାରିବେ ଗଜା ଫଜା ଯାହା ଖଜା କିଣିବା କଥା ଭୋଗ ରାଗ କିଣିବେ ଅଭଢା ଖାଇବି ସମୁଦ୍ର କୂଳକୁ ଯିବେ ବୁଲିବେ ଆପଣଙ୍କ ଇଛା ଆପଣ ଯାହା କରିବେ ଆପଣଙ୍କୁ ଆପଣଙ୍କୁ କୋଉଟା ପସନ୍ଦ?
ମତେ ବାସ୍ ମନ୍ଦିରରେ ବୁଲିବା ଆଉ ତାସହିତ ଭୋଗ ଭୋଗ ଗ୍ରହଣ କରିବା ହିଁ ପସନ୍ଦ।
ଆଚ୍ଛା ଅବଢ଼ା?
ଆଜ୍ଞା ହଁ ଅବଢ଼ା ବି ବହୁତ୍ ଭଲ ଲାଗେ।
ସେଟାତ ସମସ୍ତଙ୍କୁ ଭଲ ଲାଗେ ଯେହେତୁ ମହାପ୍ରସାଦ ସମସ୍ତଙ୍କୁ ଭଲ ଲାଗେ। ଆଉ ଆପଣ କାହା କାହା କାହା ସହିତ ଯିବାକୁ ପ୍ଲାନ୍ କରିଚନ୍ତି?
ମୁଁ ଆମ ସାଙ୍ଗ ମାନଙ୍କ ସହିତ ଯିବାକୁ ପ୍ଲାନ୍ କରିଚି।
ଓ ହଉ ଆଛା। ନା ମୁଁ ଭାବିଲି ଆପଣ ଏକେଲା ଯିବେନା କଣ ଆଉ ଯେବେ ଯିବ ଆମକୁ ଟିକେ କହିବେ ଆମେ ନେହେଲେ ଆପଙ୍କ ସହିତ ଟିକେ ଯିବୁ ଆଉ?
ଆଜ୍ଞା।